ହ୍ୟାଲୋ।
ଆଶୀଷ?
ହଁ, ଗଣେଶ ବାବୁ ନମସ୍କାର କୁଆଡେ ବାହାରେ ଅଛନ୍ତି ବୋଧେ? ହଁ, ସେଇ ଗାଡି ସେ ବାହାରେ ଟିକେ ଓହୋ, ଏଇ ବାହାର ଶବ୍ଦ ଟିକେ ଶୁବୁଛି ସାଇ ମନ୍ଦିର ସବୁ କାହିଁକି ଯାଇଥିଲେ?
ଏଇ ଆମର ଏ ଚିଖୁ ବାବୁଙ୍କ ଗ୍ୟାସ୍ ସରି ଯାଇଥିଲା ତ ତାଙ୍କର ଗ୍ୟାସ୍ ପକେଇବାକୁ ଆସିଥିଲୁ।
ଓହୋ, କାଇଁ ଡାକିଲନି ମତ୍ ତେ, ମୁଁ ଯାଇଥିଲି ବାହାରକୁ ଟିକେ ଦେଖା ସାକ୍ଷାତ ହେଇଥାନ୍ତା। ଆମେ ବି ଗୋଟେ ଚକିଆ ଯାନ ଆଣିଥିଲୁ। ଆମେ ଆମେ ବି ଆମର, ଆଛା ଆଚ୍ଛା।
ଟ୍ରାଫିକ୍ ଅଛିତ
ଆଚ୍ଛା ବୁଝିଲି, ଆଉ କଣ କରୁ
ଆଉ କଣ କରୁଚନ୍ତି ସମତେ? ହଁ ଏଇନା ସୁଦା ଆମେ ଏଇନା ଟ୍ରାଫିକ୍ ରେ ପଶିଚୁ। ସେ ଗୋଟେ ଅଟୋ ବାଲା ଏଠି ମଝ୍ ଭିତରେ ପୁରେଇ ଦେଇଥାନ୍ତି କି?
ସିଏ ଆଜି କାଲିକା ଅଟୋ ଡ୍ରାଇଭର ଗୁଡାକ୍
ତ ଚିକୁ ବାବୁ ତାଙ୍କର ଡ୍ରାଇଭିଂ ସ୍କିଲ୍ ସବୁ ବୁଲି ସାଇଲେଇ ଖାଲି ମାନେ ମୋଡ଼ି ଖାଲି ଖାଲି ମୋଡୁଛନ୍ତି ଗାଡି ତାକୁ ନହେଲେ ଆଉକିଛି କିଛି ନାଇଁ।
ଅଁ ନାଇଁ ସିଏ କଣ ଆମ ପରିକା ଚଲେଇ ପାରିବେ?
ନାଁ ଆପଣ କଣ କେତେ ବଢିଆ ଚଲାନ୍ତି, ତାଙ୍କର କାହିଁ ଗାଡି ଚଲା ମୋ ଆଖି ଦୁଷିଆ ହଉନି ତ।
ତାଙ୍କର କାଁ ଆମେ ଯେମିତି ଚଲେଇବୁ ଲୋକ କହିପାରିବେନି କିଛି। ମାନେ ସମୟକୁ ସମୟରେ ପହଞ୍ଚିବ। ଶୁଣୁନ, ଆମେ ଚଲେଇବୁ ସମୟକୁ ସମୟରେ ପହଞ୍ଚିବ। କୋଉଟେ ଚାଲାଣ କଟିବନି। ଫେରେ କେହି ଗୋଟେ କହିବୁନି କି ଇଏ ଛପୁରି ବାତ୍ରା ଡ୍ରାଇଭର ବୋଲି।
ହଁ, ସେଇଟା ବି ସତକଥା। ଆଉ କଣ ଆଉ ଗୋଟେ ମାନେ ଦେଖୁନ ଚଲେଇବ ସିଏ ଗୋଟେ ମଝିରେ ଗୋଟେ ବୁଢା ଲୋକ ଏଠି ଝଗଡା କଲାଣି, ମାନେ ଟିକେନାକୁ କମନ୍ ସେନ୍ସ ନାହିଁ, ଲା ଆମେ ଏଠି ମାନେ ରାସ୍ତାରେ ଆରେ ସିଏ ଲୋକ୍ ଲୋକ ଆଉ କିଏ ନାହାନ୍ତି, ଆମର ଟ୍ରାଫିକ୍ ପୋଲିସି ହା ହା।
ଓହୋ ହୋ ତାହେଲେ ଠିକ୍ ଅଛି, ସେ ଗୋଟେ ଲୋକଟା କାହାକୁ କହୁଥିବ କଣ ଆଉ।
ହଁ ହଁ, ସିଇ କଣ ଏଇ ରାସ୍ତା ମଝିରେ, ଏକେରେ ତ ମାନେ ଯୋଉ ଭଳିଆ ହଉଚି ଟ୍ରାଫିକି, ସେଇଥିରେ ପୁଣି ଏଇ
ହୁଁ, ହୁଁ। ଆଉ ହଁ, ଆଉ ଆପଣ କଣ କରୁ ଥିଲେ, ଆଜି କଣ ଖାଇଛନ୍ତି ଦିନ ବେଳା?
ଆଜି ଆମେ ସେଇ ଖରା ବେଳେ ଯାହା ଖାଇଥିଲୁ। ବର୍ତ୍ତମାନ ଏତେ କିଛି, ବର୍ତ୍ତମାନ ଏତେ କିଛି ଖାଇନୁ। ଆଚ୍ଛା, ଆଚ୍ଛା
ଆକ୍ଚୁଆଲି କଣ ହେଇଛି ନା, ମା ମୋର ସକାଳ ସାଢେ ଛଅଟାରେ ତାର, ଗାଧୁଆ ପାଧୁଆ କରୁଥିଲା
ହଁ ହଁ ହଁ
ତ କଣ ହେଇଚି ନା, ସାବୁନ ଟା ତଳେ ପଡିଗଲା ସାବୁନ ଟା ଆଣିବାକୁ ସେ ଚେୟାର ରେ ବସିକି ଧର ତାର ଗାଧେଇ ଯୋଉ ଷ୍ଟୁଲ୍ ରେ ହାତଟା ସ୍ଲିପ୍ କରିଗଲା, ତାପରେ ମାନେ ସାବୁନ ଉପରେ ଭରା ପଡିକି ସାବୁ ସ୍ଲିପ୍ କଲା ଆଙ୍ଗୁଟି ଉପରେଭରା ପଡ଼ିଲା କାଣି ଆଙ୍ଗୁଟିଟା ଫାଟିଯାଇଚି ହାଡ଼, ତ ଆମେ ଜାଣିନୁ ତ ହାଡ ହାତ ପୁରା ଫୁଲିକି ଏ ଲେପ୍ ସାଇଡି ପୁରା ଫୁଲିକି ପୁରା ମାନେ ଯୋଉ ନେଳି ନେଳି ପଡିଯାଇଥିଲା ଆଉ ସାଢେ ଗୋଟେ ବେଳେ କେ ମୋର ଆଜି ଟିଉସନ୍ ଥିଲା ଫିିଜିକ୍ସି ଟିଉସନ୍ ଫିଜିକ୍ସି ଫିଉସନ୍ ଥିଲା ସାଢେ ଦଶଟାରେ ସାଢେ ଦଶଟ ରୁ ହେଲା ସାଢେ ବାରଟା ସାଢେ ବାରେଟାରେ ଆସୁ ଆସୁ ମୁଁ ସାଙ୍ଗେ ସାଙ୍ଗେ ଅଧଘଣ୍ଟା ଭିତରେ ବାହାରିକି ବାହାରିଲୁ ଆପୁଲୁ ଆପୁଲୁ ଗଲୁ ଆପୋଲୋ ଡାକ୍ତରଙ୍କୁ ସେଠି ଆଗ କଣ କଲେ ଆପୋଲୋ ହଷ୍ଟେଲ୍ ରେ ଆଗ ତମେ ଡାକ୍ତରଙ୍କୁ ଦେଖେ ଆଗ ବିଲିଙ୍ଗ୍ କରିବ ତ ଡାକ୍ତରଙ୍କୁ ଦେଖେଇଲୁ ଡାକ୍ତର କହିଲେ ହଁ, ଆ, ଡାକ୍ତର କହିଲେ ଏକ୍ସ୍ରେରା କର ଏକ୍ସ୍ରରା କଲୁ ଏକ୍ସରା କରିକି ଆଣିକି ଫେଣି ଡାକ୍ତରଙ୍କୁ ଦେଖେଇଲୁ ଡାକ୍ତର କହିଲେ ଆଉ ତମର କାଠ ଟା ଫାଟିଛି ତିନି ଦିନ ଦେଖ
ଆ ବବୁ କୋଡେ କଣିଛ କଉଠି ହେ
ଚିକୁ ଗାଡି ଚଲେଇ ଆସି ପଚାରିଲୁ
ନାଇଁ ମ ଆମେ ମଝିରେ ଏମିତି ମାନେ ଅଟିକି ଆଛୁ ଆଉ କଣ କରିବା
ସି କହ ଗାଡି ଚଲା ଆସିବେ ପଚାରିବାକୁ ତ
ଏମିତି ସବୁ ଅସୁବିଧାର ସମ୍ମୁଖୀନ ହଉଛୁ ଆଉ
ଚିକୁଇଙ୍କ ଡ୍ରାଇଭିଂ ଲାଇସେନ୍ସ ଅଛି ପଚାରିବା
ନାଇଁ ଡ୍ରାଇଭିଂ ଲାଇସେନ୍ସ ତ ଏକ ଦୂରର କଥା ଆମେ ତ ଯୋଉ ପରିସ୍ଥିତି ରହନା ହସିକି ଅଛୁ ନା ଆଗକୁ ଯାଇ ପାରୁଛୁ ନା ପଛକୁ ବି ଯାଇପାରୁଛୁ
ସେମିତି କଷ୍ଟ ମସ୍ତେ ସେମିତି କଷ୍ଟ ମଷ୍ଟେ ତ ଚାଲିଛି
ତା ହାଡ଼ ଟା ଯୋଉ ଫାଟି ଯାଇଛି ତ ସେ ଡାକ୍ତର କହିଛନ୍ତି କଣ ସପ୍ତାହେ ଘଣ୍ଟେ ନା ରେଷ୍ଟ ତାପରେ ଫେର ଆସିକି ସେ ହାଡ ଟା ମାନେ ଶୁଖି ନଥିବ ମାନେ ଭିତରକୁ ସେଟ ହେଇନଥିବ ତା ଜାଗାରେ ତଶ କହି କପଣ ରଡ ଫଡ ପୂରେଇକି ତାକୁ ସିଧା କରିବେ ତ ଭାରି ହଇରାଣ ଏମିତି ଆଉ
ତୁହୋ ମାନେ ପୁର ମେ ହାଡ ମାନେ ପୁରା ଯାଇକି ଭାଙ୍ଗି ଯାଇଛି
ହଁ ହାଡ ଟା କ୍ରାକ୍ ଫାଟି ଯାଇଛି ମାନେ ଫାଟିଲା ପରେ ଯେମିତି ଗୋଟେ ଆସେନି ସ୍କ୍ରା ଯେମିତି ମୋବାଇଲ କାଚ ଫାଟିଲେ ସ୍କ୍ରାଚ ହୁଏନି
ହଁ ହଁ ହଁ ହଁ ହୁଁ ହଁ
ସେମିତି ତା ହାଡରେ ଫାଟି ଯାଇଛି କ୍ରାକ୍ କ୍ରାକ୍ ହେଇଛି ହଁ ତା ତା ହାତ ଗୁଡ଼ାକ ମାନେ ସବୁ କ କହିଲ କ୍ୟାଲସିୟମ ଅଭାବକୁ ସବୁ ଦୁର୍ବଳ
ହଁ ବା ତ ସିଏ ଏନେ ଯୋଡି ହବାକୁ ମାନେ ଦି ଜଣ ଗୋଟେ ଲୋକ ମାନେ କଣ ଛୋଟ ଛୁଆ ଆଉ ବୁଡିୀ ଲୋକ ଏମାନଙ୍କର ଯଦି ଫରଟ ହାଡ ଭାଙ୍ଗିଲା ତ ସିଏ ଯୋଡି ହେଲେ ମାନେ ଏତେ ବି ମଜବୁତ ହେଇକି ରହିବନି।
ତ ସେ ଯୋଡି ହେଲେ ବି ଏତେଟା କଣ ମଜବୁତ୍ ହେଇକି ରହିବ କି?
ନା।
ନାଇଁ ସେଇ କଣ କିଛି କହି ଥୋଇ ନା କଣ ସେ ଯୋଉ କହିଲୁ ପଳେଇ ଆସିକି ଦେଖେଇ ହେଉଚନ୍ତି କି ଆମେ ଆଡି ଚଲା ଶିଖ କିଛି ବୋଲି ଏମିତି କଣ ହୁଏ? ଆଁ ଆମେ ଏମତି କେତେ ଟ୍ରାଫିକ ରେ ଯାଇଚୁ। ସେଇ ବା ଆମର ଅମୁଲ ପ୍ରଧାନ ବାବୁ ଯୋଉ କୋଉ ଭଳିଆ ଗାଡି ଚଲାଇଲେ ଅନେଇବ ଆମ ଏଇ ଆମର ଗଳିରେ ସେ ଷାଠିଏ ସ୍ପିଡ୍ ରେଚଲାନ୍ତି। ସିଏ ଆମକୁ ଗାଡି ଚଲା ଶିକୋଉଚନ୍ତି। ସେ ଆମକୁ ଗାଡିରେ ସେ ଚିକାଚିକି କରନ୍ତି। ଖରାପ୍ ଲାଗୁନି ଆପଣଙ୍କୁ?
ଏ।
ସେ କଣ ତାଙ୍କ କଥା କହିବା ଛାଡନ୍ତୁ। ହଁ ବା ସିଏ ମାନେ କଣ କହିଲୁ ଆମର ଏଇ ଯୋଉ ସାଇ ମନ୍ଦିର ଛକରେ କଣ ଟିକିଏ ନାକୁ ଭିଡ ଥିଲା। ସେ ସାଇଡ୍ ରୁ କାଟି କୁଟିକି ନେଇ ଆସିଲା। ସେ ମାନେ ସେଇଥିରେ କହୁଚି ମୁଁ ମାନେ ମହାନ ଗାଡି ଚାଳକ ଆଉ। ଭୋଜିକଥା କହିବି। ହେଲା।
ହୁଁ ହୁଁ।
ନାଇଁ ସିଏ ଗୋଟେ କଣହେଇଥିଲା ଆମର ଏଇ ଯୋଉ ଭୋଜି ହେଇଥିଲାଫିଷ୍ଟି ଥିଲା। ଆପଣ ତ ଦେଖିଥିବେ ସାହିିଲି କି ଦେଖିଥିବେ ସାହିିଲି। ହଁ ବା ସେଦିନ ଯିଏ ଆପଣଙ୍କୁ ମାନେ ମାରିବାକୁ ଦୌଡି ଯାଇଥିଲେ। ମନେ ପଇଲାତ? ହାଁ ହାଁ।
ହଁ ମନେ କିମିତି ପଡିବନି ଆଉ।
ହଁ ହଁ ସେ ସାହିିଲି ମୁଁ ମାନେ ଗାଡି ଏବେ ଚଲଉଚି। ହେଲା? ସିଏ ଦୁଲକିନା ହେଇକି ବସିଲା। ବସିଲା ପରେ ମୋର ଟିକିଏ ଗାଡି ଟିକିଏ ମାନେ ବାଲାନ୍ସରେ ରହିଲାନି ତ ଗାଡି ଟା କଣ କଲା ସ୍ଲିପ୍ ପଡିଗଲା। ବା ବାଲି ଜାଗା ଥିଲା ନା।
ହ
ତ ସେଇ କଥାକୁ ଚିକୁୁ ଭାଇ ଧରିକି ଏଇନା ଦାନ୍ତ ଦେଖୋଉଚନ୍ତି କଣ ନା ମୁଁ ମୋହାନ ଗାଡି ଚାଳକ ଆପଣଙ୍କୁ ଗାଡି ଚଲା ଆସେନି।
କଲେଜେ ତିନିଜଣ ବୁଜିଆ। ବୁଝିଲ ସେ କଲେଜ କଣ ତିନି ଜଣଙ୍କୁ ବସେଇକି ନିଅନ୍ତି କହୁଚନ୍ତି। କୋଉ ତିନି ଜଣ ତାଙ୍କ
ଆରେ ଭାଇ ଆମେଚା ଆମେ ତିନି ଜଣଙ୍କୁ ବାଇକ୍ ରେ ବସେଇକି ଚଲେଇ ଆସିଛି।
ଦେଖିଲୁ ସେ ତିନି ଜଣଙ୍କୁ ବାଇକ୍ ରେ ବସେଇକି ଚଲଉଛନ୍ତି। ତେମେ କଣ ତିନି ଜଣଙ୍କୁ ମାନେ ବା ସ୍କୁଟିରେ ସ୍କୁଟିରେ ତ କଣ ମାନେ ଭାବ ଆଉସେ ଯୋଉ ଟ୍ରାଫିକ୍ ରେଟ୍ରା ଟ୍ରାଫିକ୍ ରେ ବାଇକ୍ ଯୋଉ ଗିୟର ଚେଞ୍ଜ କରିବା ଯୋଉ ମାନେ ଇଏଟା ସେଇଟା ହଁ ମାନେ ସିଏ ମାନେ ଭାବୁଚନ୍ତି କେତେ ସହଜ ଜାଣିଚୁ ନା ନାଇଁ? ମତେବି ଏକ ଗିୟର ରେ ଟୋଟାଲ ଓପୋରେ ଚଲେଇଦେବି।
ହେଁ ହେଁ।
ମାନେ ନୂଆ ବୋଧେ ଗାଡି
ଶୁଣ ତାଙ୍କୁ କୁହ ସ୍କୁଟି ତ ଝିଅ ପିଲା ଚଲାନ୍ତି। କୁହ ହଁ ସେଇ ସ୍କୁଟି ତ ଝିଅ ପିଲା ଚଲାନ୍ତି ଯଦି ଦମ ଅଛି ବାଇକ୍ ଚଲାଅ। ହଁ
ଆଁ ରହିଲୁ କଁ? ପଳିବା କଁ ପାଇଁ? ହେ ନାମୋ? ଆଁ ଆପଣ ଟିକେ ଇଆଡ଼େ କାନ ଦିଅନ୍ତୁ ହଁ ହଁ ନାଇଁ ମୁଁ ଏପଟେ ତାଙ୍କ କଥା ହଉ ହଉ। ହଉ ହଉ ଆରେ ଶୁଣନ୍ତୁ? ସେ ସ୍କୁଟି ଚଲାବାଲାଙ୍କୁ ଆମେ ବାଇକ୍ ବିଷୟରେ କଁ କହିବା।
ସେଇତ ସେ ଆଗ ବାଇକର ସ୍ପେଲିଂ ଜାଣିଛନ୍ତିନା ଆଗ?
ହଁ ହଁ ସେଇ କଥାବା। ମାନେ କଁ ସ୍କୁଟି ଚଲେଇକି ଦି ତିନି ଜଣଙ୍କ କଁ ବସେଇ ଦଉଚି ହଁ କହୁନୁ ହ ହେଇନିକି ହଁ ହଁ ସେଇଟାବା। ସେ କେବେ ସ୍ପିଲଣ୍ଡରବି ଚଲେଇନି। ହଉ ହଉ ନାଇଁ କମ୍ପ୍ୟୁଟରରୁ ଆସିଲେଣି ମୁଁ ଆଜି ଟିକେ ଶୀଘ୍ର ଥିଲା।
ସେଇ ଆମର ସେଇ ପା ପାଞ୍ଚଟା ପାଞ୍ଚ ହଁ କହୁନ। କ ହୁଁ କଁ।
ହଁ।
ହଁ କରିଦେଇବା। ହଁ ମୁଁ କରିଦେଇଦବି ବେସ୍ତ ନାଇଁ ନାଇଁ ମୁଁ କରିଦେଇ ସାରେ ତାପରେ ନେବି। ମୁଁ କରିଦେଇ ସାରିଲେ ନେବି ହଁ କୁହନ୍ତୁ। ହଁ ଆଉ ମୁଁ କହିଲି ଆଉ କଣ ହଁ ସେଇ କଥା ଆଙ୍କୁ ଆଉ କଣ ବୁଝେଇବା କହୁନ ବାଇକ୍ ବିଷୟରେ। କିଛି ଆଉ ବୁଝେଇ ହବକି ଆଉ ସ୍କୁଟି ଚଲିବା ଲୋକା ବାଇକ୍ ବିଷୟରେ ସେଇ କଥା ତାଙ୍କୁ ଯାହା ବୁଝେଇବ ତାଙ୍କ ମୁଣ୍ଡରେ କିଛି
କଟିବା ଚଲାଉଛନ୍ତି ସିଏ କଣ ଜାଣିବ ବାଇକ୍ କଥା।
ନାଇଁ ଆକ୍ଟିବା ଛାଡ ସ୍ପ୍ଲେଣ୍ଡର ଚାଲିଲା ବାଲାଙ୍କୁବି କଣ ଜଣାଯେ।
ହଁ ସିଏ ତାଙ୍କ ସ୍ପ୍ଲେଣ୍ଡର ଶହେ ସି ସି ଗାଡ଼ି ଚଲଉଚନ୍ତି ଆମେ ଦୁଇଶହ ଦେଢ଼ଶହ ସିସିି ଚଲଉଚୁ।
ଆଉ ସେଗାଡ଼ି ଏଇ ଗାଡ଼ିରେ ତଫାତ ନାହିଁ ମୋଟୋରୁ ଶକଫସର ନାହିଁ
ଫାଷ୍ଟ ଗିୟରରେ ପିକ୍ଅପ୍ ଏମିତି ନବ ସ୍ପଣ୍ଡର କୋଉଠି ମାନେ ମାଇଲା ପଛରେ ଥିବ।
ଆଉ କଣ ଆମେ ଯୋଉ ଗାଡ଼ି ଫାଡ଼ି ଏଇଯୋଉ ଚଲଉଚୁ ନାଇଁ ନାଇଁ ଆମେ ଏଇଯୋଉ ଗାଡ଼ି ଯୋଉ ଚଲଉଚୁ ସ୍ପ୍ଲେଣ୍ଡର ଏ ତମେ ଶହେ କିଲୋମିଟର୍ ବସିକି ଯାଅ ଆଉ ତମର ସେଇ ଯୋଉ ଗାଡ଼ିରେ ଶହ କିଲୋମିଟର୍ ବସିକିଯାଅ ସ୍ଲେଣ୍ଡରେ ଅଣ୍ଟା ଫଣ୍ଟା କାଟିବନି।
ପୁରା ଭାଙ୍ଗିଯିବ ସା ଆ ଇୟୁନି ରେ ବସିକି ଯିବ ତମେ କହିବ ମୁଁ ଯେତେ ତତେ ମାନେ ନେଇକି ଫେରିବି ରାତି ରାତି
ହଁ ମାନେ ଗଦିରେ ବସିକି ଗଲା ଭଳିଆ ଲାଗିବ। ଆ ତା ସ୍କପଚର ମାନେ ପୁରା ହମସରେ ଗଲେ ଜାଣିପାରିବନି।
ଆଉ
ହମସରେ ଯାଉଚ ସେକଣ ସ୍କୁଟି ଚଲେଇକି ମାନେ ଏଇ ଯୋଉ ଟ୍ରାଫିକିରେ ଟିକେ ନାଗୁରୁ ଭିଡ଼ ଥିଲା। ମାନେ ସେଠୁ ପଳେଇଆଇଲା କଣନା ହଁ ମୁଁ ଚଲଉଚି ଆଉ। ସେ ମାନେ ନୂଆ ବୋଧ ଟ୍ରଫିକ ବୋଧେ ଯାଇନି ବୋଧ ଆଜି ହଠାତ୍ କିନା ବୋଧେ ଟ୍ରାଫକ
ହଁ ସିଏ ଆକ୍ଚୁଆଲି କହିଚିନା ସିଏ ତାଙ୍କ ଜୀବ କଣ କାଳକୁ କ୍ରସ କରିଚନ୍ତିତ ସେଇଥିାଇଁ ଖୁସି ହଉଚନ୍ତି ଏ ଭାଇ ଦେଖ ଦେଖ ମୁଁ ଟ୍ରାଫିକ୍ କ୍ରସ କରିଦେଲି।
ଆଉକଁ ମାନେ ନୂଆ ଟ୍ରାଫିକ କ୍ରସ କରୁଛନ୍ତି ମତେ ଦେଖୁଛୁଁ ଦେଖୁଛୁଁ ମୁକେମିତି ଆଇଲି ଦେଖୁଛୁ।
ଚଲେଇବାଟା ଭାରି କଷ୍ଟ ନୁହେଁ ଏନ୍ ଏଚରେ ଚଲେଇବା ଭାରି କଷ୍ଟ।
ନା ନା ନା ମୁଁ ତୁମୋ କଥା ସେଇଟା ନୁହଁ ମୋ କଣ କହିଲ ଗହଳିରେ ଚଲେଇବା ବେଶୀ କଷ୍ଟ।
ହଁ ଗହଳିରେ ଚଲେଆ କଷ୍ଟ।
ହଁ ଗହଳିରେ ଚଲେଇବା କଷ୍ଟ ଟ୍ରାଫିକ ଏନ ଏଚ ଯେ ଏଗୁରା ତ ଯାହାହେଲେ ବି ତମେ କିଛି ନା କିଛି ମାନେ ଟିକେନାକୁ ବାଟ ପାଇବ ତ ଫଟକିନା କଟିଯିବ। ସେତରେ କଣ ଅଛି ମାନେ ତୁ ନେଉଚୁ ନୂଆ ଟ୍ରାଫିକ ଆଉ ଛାଡ ତାଙ୍କ କଥା କହି କିିଛି ଲାଭ ନାହିଁ ଆମେ ରହିଲୁ ଆଉ
ହ୍ୟାଲୋ ଆମେ ରହୁଛୁ ରହୁଛୁ।
ହଉ ହଉ।